ହଲୋ ହଁ କଣ କରୁଚୁ?
ଏଇ ବସିଥିଲି ଆଉ ତୁ?
ଏଇ ବଇଚି ଆଉ ତ ଦେ
ହୁଁ ହୁଁ ହଁ ଭଲ ହ ତୋର?
ହଁ ଭଲ ଆଉ ଖାଇସାଇଲୁଣି?
ହୁଁ ହୁଁ ହଁ ଖାଇସାରିଲଣିି ଆଉ ତମ ଘରେ ସବୁ?
ଭଲ ଅଛନ୍ତି ଆଉ ତମ ଘରେ ସବୁ କିଏ କିଏ ସବୁ ଅଛନ୍ତି?
ଆମ ଘରେ ବାବା ବୋଉ ଭାଇ ଭଉଣୀ ଜେଜବାପା ଜେଜେମା।
ହୁଁ ଉଁ। ଆମ ଘରେ ବି ଭାଇ ଭଉଣୀ। ବାପା ବୋଉ ଆଉ ଆମେ ଭାଇ ଭଉଣୀ ତିନି ଜଣ।
କୋଉ କ୍ଲାସ ପଢ଼ୁଛନ୍ତି ତ ଭଉଣୀ ଭାଇ ଭଉଣୀ କୋଉ କ୍ଲାସ ପଢ଼ୁଛନ୍ତି?
ହଁ ମୋ ଭାଇ ଭଉଣୀ ପଢ଼ୁଛନ୍ତି ମୋ ମୁଁ ମୋର ତ ଗ୍ରାଜୁଏସନ ସରିଲା ମୋ ଭଉଣୀ ପଢ଼ୁଛି ଏରା ପ୍ଲସ ଥ୍ରୀ ଏବେ ଫାଇନାଲ ଇୟର ଆଉ ମୋ ଭାଇ ଚ ତା ନବମ। ଆଉ ମୋ ବାପା ବୋଉ ଅଛନ୍। ଆମେ ଅଛୁ ଆଉ ଘର ଭଡ଼ାକୁ ତ ରହୁଛୁ କାମାକ୍ଷାରେ। ଆମ ଗାଁ ହଉଛି ବାହାଡ଼ପାଳ ଆମେ ରହୁଛୁ ତ ଭଡ଼ାକୁୁ ଆଉ। ଆଉ ତମ କୋଉ କୋଉ ଗାଁ ତମର?
ଆମର ବାଙ୍କୁରା ରହୁଛି ମୁଁ ରହୁଛି ମାମୁଁ ତାଳଚେରରେ ମାମୁଁ ଘରେ।
ହଁ ତ ମାମୁଁର ସବୁ କିଏ କିଏ ଅଛନ୍ତି?
ଆମ ଘରେ ଆଈ ଦୁ ମାମୁଁ ଦୁଇ ମାଇଁ।
ହଁ ଓହ।
ହଁ। ଆଉ ସବୁ କିଏ କିଏ ଅଛ କଣ କହିଲୁ?
ପ୍ଲସ ଥ୍ରୀ କଉଠି ପ୍ଲସ ଥ୍ରୀ କଉଠି କମ୍ପ୍ଲିଟ କଲୁ?
ପର୍ଜଙ୍ଗ କଲେଜ ପର୍ଜଙ୍ଗ କଲେଜ। ପର୍ଜଙ୍ଗ କଲେଜରେ ସରିଲା ଆଉ ପ୍ଲସ ଥ୍ରୀ ଆଉ। ଆଉ ତମ ଝିଅ ସବୁ କୋଉ ତମ ଝିଅ କୋଉ କ୍ଲାସ ପଢ଼ୁଛି?
ମୋର ଜଣେ ଭଉଣୀ ପଢ଼ୁଛି ଦଶ ଦଶମ ସେକେଣ୍ଡ ଆଉ ତିନି ନମ୍ବର ଭଉଣୀ ପଢ଼ୁଛି ଷଷ୍ଟ।
ହୁଁ ହଁ।
ଆଉ ବୋଉ ଘରେ ଅଛି ଆଉ ମୁଁ ବି ପ୍ଲସ ଟୁ କରିକି ଘରେ ବସିଛି ଆଉ।
ପ୍ଲସଟୁ କରୁଚୁ।
ହଁ ପ୍ଲସ ଟୁ କରିକି କମ୍ପ୍ୟୁଟର କରିଛି ମୁ ଘରେ ବସିଛି ଆଉ।
ଓହ କଣ ଖଡ଼ ଖଡ଼ ଗୋଟେ ହଉଛି ତ?
କାହାର?
ତର।
ବର୍ଷା ହଉଛି।
ଓହ ହେଇଥିପାଇଁ ଜୋରେ ଖଡ଼ ଖଡ଼ ହଉଛି ତ ସେଥିପାଇଁ।
ହଁ ବର୍ଷା ହଉଚି।
ଅ ହଁ।
ଆଉ କଣ ଖାଇଛୁ? ହଁ ବର୍ଷା ହଉଛି। ତୁମ ଆଡେ ବର୍ଷା ହଉନି।
ଆମର ବର୍ଷା ହଉଥିଲା ହଉଥିଲା ଆଉ ହେଇନି ଆଉ ହେଇନି। ବହୁତ ଭଲ ଲାଗେ।
ଆଉ କଣ ଖାଇଛୁ?
ମୁଁ ଖାଇନି ଭାତ। ଆଉ ଟିକିଏ ହେଲେ ଗଲେ ଖାଇବି ଭାତ।
ଉଁ ହୁଁ।
ଖାଇନୁ କି ଆଜି ଭାତ, ଡ଼ାଲି, ଭାତ ହେଇଛି ଡ଼ାଲି ହେଇଛି ଆଉ ଆଳୁ ଭଜା। ଆଉ କରିଛୁ ସାଲାଡ଼ ଦହି ସେ ସାଲାଟ। ଆଉ ଆଉ ଆଉ ଆଉ କାଙ୍କଡ଼ ଭଜା। ଏମତି ସବୁ ଭାଜିଛୁ ଆଉ। କାମ ଆଇଲା କଲେ। ସେ ଭାତ ଖାଇଲା। ବାପା ସବୁ ଭାତ ବଳି ବୁଡ଼ା ଦେଲି। ଆଉ ଡ଼ାଲିଟା ଫୁଟେଇ ନ ଥିଲି ତ ମୁ ସବୁ ସରଲା ପରେ ସେ ଖାଇବି। ଆଉ ଆମର ଟିକେ ତ କାମ ସରିନି ଘର କାମ। ଝାଡୁ ଫାଡୁ ଏ କର ସବୁ ସଫା ସୁତୁରା। ନିକା ନୁପି ସବୁ ହଉଛି ଆଉ ସବୁ
ମଡ଼େଇ ବର୍ଷା ହଉଛି ଘର ଦ୍ୱାର ସବୁ ଅପରିଷ୍କାର। ପାଣି
ହଁ। ହେଆଡେ ବର୍ଷା ହଉଛି ଜୋରରେ।
ହୁଁ ପରେ ନାଇଁ ପଡୁଚି ରିମ- ରାମ ଝିମ ଝିମ ପଡୁଛି ଆଉ।
ହଁ ହଁ ରିମ - ରିମ ହଉଛି। ଏଆଡ଼େ ହଉଥିଲା ଏଇନେ ଛାଡ଼ି
ନାମରେ ଯୋଉ ଓଷରି ମିମ୍ ପଡୁଛି ଆଉ।
ହଁ।
ବାବା ଯାଇଛନ୍ତି କାମାକ୍ଷା ଆସିନାହାନ୍ତି।
ଆମେ ଖାଇକି ଯିବୁ।
ହଁ କାମାକ୍ଷା ଯାଇଛନ୍ତି ଆସିନାହାନ୍ତି ସକାଳୁ ଯାଇଛନ୍ତି।
ହୁଁ। କାମାକ୍ଷା। ଆଉ ତ ବୋଉ ସେ କଣ କରୁଛନ୍ତି?
ବୋଉ ଅଛି ଘରେ ବିରି ଛଡ଼ଉଛି। ଆଉ ଛୁଆମାନେ ସ୍କୁଲ ଯାଇଛନ୍ତି।
ମାନେ ବିିରି ଛଡ଼ଉଛି କଣ ପାଇଁ?
ଏମିତି ଛଡ଼ା ହଉଛି ଖାଇନୁ କେତେ ଦିନରୁ ଖାଇବୁ ଆଉ।
ପିଠା
ହଁ ପିଠା।
ହଁ ପିଠା କରିବ ତମର ଆଜି, ହଁ ହଁ। ହଁ ପିଠା ତ ଆମର କରାହେଇଥିଲା ଯ ଅଛି। କାଲି ଖାଇଲେ ଆଉ ଉଁ ରୁଟି ରୁଟା। ଯାହା ପାରଲୁ କରଦେଲେ ଆଉ କଣ ଉଁ ହୁଁ, ଆଉ ଏ ଖରା ଯାହା। ପିଠା ପୁଠି କରାହେଇନି ଯାହା କରାହବ ପୁଣି ପୋହର ଦିନ କି କୋଉଦିନ ଲୋ କରିବୁ ପିଠା ପୁଠି ଖାଇବା ପାଇଁ ଆଉ। ଆଉ ତୋ ଜେଜେ, ଜେଜେମା?
ହଁ ଜେଜେ, ଜେଜେମା ଅଛନ୍ତି ଘରେ। ଅଁ ଜେଜେ ବା ଅଛନ୍ତି ଯାଇ ଛନ୍ତି। ଜେଜେ ଜେଜେବାପା ଯାଇ ଯାଇଛନ୍ତି ବିଲଆଡ଼େ। ଜେଜେମା ଘରେ ଅଛି। ଆମ୍ବସରା ରଖୁଛି। ଆମ୍ବସରା ରଖୁଛି।
ଆମ୍ବସରା ରଖୁଛି, ତମେ କେତେଟା ଅମ୍ବସରା କରୁଛ?
ଆମ୍ବସେରା କରିକି ବିକି ସାରିଲୁଣି ଆଉ ଗୋଟେ ପଛରେ କରାହେଇଛି ଆଉ।
ହୁଁ ଉଁ। ଓ ହୋ। ହଁ ଯାଇ ହଉ ଆମ୍ବସାରା କଲେ କେତେ ମିନ୍ କିଲୋଟା ଏଇନେ କେତେ ନଉଛି ଆମ୍ବସାରା କିଲୋ ଏଇନେ?
ଜାଣିନି କହିପାରିବିନି।
ଓହୋ। ନାଇଁ ଆମ୍ବସରା କିଲୋ ଥିବ ଏଇନେ କେତେ ପଇଁତିରିଶ ଟଙ୍କା ପଇଁତିରିଶ ଟଙ୍କା ନା କେତେ ଥିବ।
ହଁ ବିକା ହେଇଥିଲା ବିକା ହେଇଥିଲା ସା ଶହ କି ଆଠଶହ ଆଠଶହ ହେଇଥିଲା ଆଠଶହ କି ନଅଶହ ଏମିତି ହେଇଥିଲା କେତେ ଆର
ଓହୋ ହଉ ଯେତିକି ତ ହଉଛି ହଉ। ନିଜ ବୁଢ଼ା ବୁଢ଼ୀ ନିଜ ଖର୍ଚ୍ଚ କରିବେ ଭତ୍ତା ପାଉଛନ୍ତି ନା ପାଉ ନାହାନ୍ତି?
ହଁ।
ମୋଟା ପାଉଛନ୍ତି ହେଯେ ହେଇଟା ଅଜା ଆଈ ମତ୍
ଟା ହେଇଛି ଆମ୍ବ ସିରା ଖାଲି ନିଜ ଖାଟା କେମତି କିଛି ଏଇନେ।
ହଁ।
ଆମ୍ବୁଲ କରାହେଇଥିଲା ଆମ୍ବୁଲ କରାହେଇଥିଲା ଆମ୍ବୁଲ ଗୋରା ଯେ ବିକିଦିଆ ହେଲା।
ଓହୋ। ଆବେ ଜୋରରେ ଖଡ ଖଡ ହଉଚିବେ ତମର କଣ ଗୋଟେ ହଉଛି ଯେ।
ହଁ ନେଟୱାକ ପ୍ରୋବ୍ଲେମ୍ ରହୁଛି।
ଓହୋ। ଆଉ ତାହେଲେ ସବୁ ଭଲ ନା କି?
ହଁ ସବୁ ଭଲ ଆଉ।
ଆମର ତ ଘଡଘଡ ଘୁଘୁ ହଉଛି।
ଆମର ଏବେ ଟିକେ ହେଇ ଟୁପ୍ ଟୁପ୍ ପଡୁଛି ବେଶୀ ଜୋରସେ ହଉନି।
ଶୁଣ ଅମଆଡ଼େ ମେଘ ଠୁପ୍ ଠୁପ୍ ହଉଥିଲା ଏଇନେ ଛାଡିଛି।
ନାଇଁ ଆମ ଆଡ଼େ ହଉଚି ଟିପ୍ ଟିପ୍ ପଡୁଛି ବେଶୀ ଜୋରସେ ହେଇନି ଆଉ।
ଓହୋ ଏଡା ମେଘ ନୁହେଁ ହେଇଯେ ଟିପଟିପ ଯେ ଯଦି ତୁ ତମ ଯଦି ପଢୁଚୁ ଏଡାକୁ ହାଡେ ଇଆଡ଼େ ହଉଥିଲା ଏଇନା ଆଉ ନାହିଁ।
ଆମର ଜୋରସେ ହେଇକି ଛାଡିକି ପୁଣି ରିମ୍ ରିମ୍ ପଡୁଥିଲା ଏବେ ଟିକେ କମିଛି ଆଉ।
ଓହୋ ଆଉ। ଆଉ ତାହେଲେ ସବୁ ଭଲ ନା ଆଉ ଖିଆ ତମର ଆଜି ରୋଷେଇ କଣ କରିଛ?
ଆମର ଆଜି ଡାଲି ଶାଗ କ କଖାର ପତ୍ର ଶାଗ ଭାତ ଆଉ ଖଟା।
ହମ୍। ଆଉ ରୋଷେଇ ବାସ ତୋର ପଢା ସରଲାଣି ବୋଧେ ନା?
ହଁ ପ୍ଲସ ଟୁ କମ୍ପ୍ଲିଟ କରିକି କମ୍ପ୍ୟୁଟର କରିନା ବସିଛି ଘରେ ଆଉ।
ହୁଁ ହୁଁ। ଚାକିରୀ ବାକିରି ତ ନାହିଁ ଆଉ କଣ କରିବା।
ନାଇଁ ଆଉ ତୋର କେ ତୋର କେ ବାହା କର।
କା ବାହାଘର କରିନୁ କରାହବ ଆଉ ଦେଖି ଆଇବେ ପର୍ ଦିନ। ପର୍ ଦିନ ଦେଖି ଆଇବେ ପର୍ ଦିନ। ଆସିଲେ ହେଟୁ ଯୋଉ ଓ ଯାହା ହବ ଆଉ ଦେଖିଆ କଣ ହଉଛି। ଆଜକାଲି ତ ଆଜିକାଲି ବାହାଘର ପାଇଁ ବି ଡର ମଡୁଛିି ସଳା ଯୋଉ ଭଳିଆ ମାଗୁଛନ୍ତି କିଏ କାହାକୁ ଡିବସ୍ କାହାକୁ କିଏ କଣ ମ ହେଇଗଲାଣି ତ ଭାରି ଟେନ୍, ସବୁ ଆଉ ବର୍ଷେ। ତୁ ଜାହିଁବୁ ବାହାଘର ହବୁ ଏ ସଳା ଆଗୁଆ ହମ ହମ ହେଲେ ବହୁତ
ହଁ ଆଗୁଆ ମମ ହେଲେ ଲାଇପ୍ ଖରାପ ହେଇଯିବ ଦେଖି ଚାହିଁକି ବାହାଘର ହବ।
ଆଖି ସବୁବେଳେ ଦେଖି ଚାହିଁବୁ ବାହାଘର ।
ହଁ।
ଅଣତିରିଶି ବର୍ଷ
ଶୁଭୁନି ତମ ଭଏସ୍। ତ ବି କଟି କଟି ଯାଉଛି।
କ-କ-କହିଲି। କହିଲି, ଆମର ତ ଆଡେ ଯୋଉ ପଚିଶି, ଛବିଶି, ସତେଇଶି ବର୍ଷରେ ବାହାଘର ମୋ ଦେଇ ଯୋଉଡେ ବାହା ହେଇଚି ସତେଇଶ ଅଠେଇଶ ବର୍ଷରେ ବା
ହଁ, ସମସ୍ତଙ୍କର ଫୁଣି ଦେଖିକିନା ଆଉ।
ହଁ, ତା'ପରେ ସିଚୁଏସନ୍ ଦେଖିକି, ଆଜିକାଲି ତ ବାହାଘର କରୁଛନ୍ତି। ହଉ । ଦେଖିକି ବାହାଘର କରିବୁ ଆଉ। କଣ ବାହାଘର ହେଇକି, କଣ ଆଉ ଅଧିକାଟା
ଦୁମ୍ ଦୁମ୍
ଭଲ ପିଲା ଭଲ ଅଛନ୍ତି।
ଆଉ, ଆଜି ତମକୁ ତମକୁ ମେହେଦି ନ ଫୁଲ ଲଗେଇ ଆସିଛି କି ଆସିନି?
କାହାକୁ।
ତତେ।
ମୋତେ ହିଁତି। ହୁଁ ଦିଆ ଏଇଚି। କହିଲି ହେମିତି ଆସିଛି ଆଉ। ଆଜି ଲଗେଇଦେବି। ଲଗେଇଦେବି ଆଉ। ହେମିତି ଲଗେଇଦିଏ। କାହାକୁ ହମ ଇଁତି ପୁରା ଭଲ ଭାବରେ ଲଗେଇ ଆସେନି। ଭଲ ଭାବରେ ଲଗେଇ ଆସେନି। ଲଗେଇ ଦେବି ଯାହାକୁ ଯିଁତି ଟିକେ ଟିକେ ହେଲା। ହାଡେ ମେଘ ହଉଛି କିଲୋ! ଜୋରେ!
କଣ?
ଜୋରେ ମେଘ ହଉଛି!
ନାଇଁ, ନାଇଁ, ବର୍ଷା ହଉନି ଏବେ।
ଇଆଡେ, କାଳିଆ ହାଣ୍ଡିଆ କଳା କରିକି ଆଇଛି ମେଘ।
ଏପଟୁକୁ ନେଇକିରି ହେପଟକୁ ନେଲା। ଏପଟକୁ କମିଗଲା। ସେପଟକୁ ଅନ୍ଧାର କରି ନେଲା ଆଉ।
ହଁ, ଏକର ପୁରା ଅନ୍ଧାର ହେଇଚି। ପୂର୍ବକର ଟା ପୁରା ଅନ୍ଧାର ହେଇଛି। ହ ମୋର ମୋର ହଁ, ରୋମ ରୋମ ରୋମ ରୋମ।
ଉଁ ହୁଁ, ଆଉ, ତୋ ବାପା ଏବେ କୋଉଠେ ଅଛନ୍ତି? ଏଇଠି କି କାମଆଡେ?
ସିଏ ଘରେ ଅଛନ୍ତି ବାବା। ବା ଘରେ ଅଛନ୍ତି ଏବେ। ଆଇଛନ୍ତି ପା! ସେ ଛଅ ଦିନି ହେଲାଣି ଆଇଛନ୍ତି। ଆଉ ଆଇଚନ୍ତି, ପାଞ୍ଚ ଛଅ ଦିନ ହେଲାଣି ଆଇଲେଣି। ଆଉ, ରହିବେ କେତେ ଦିନି? ଦଶ ତାରିଖ ଯାଏଁ କହୁଛନ୍ତି ରହିବେ ବୋଲି। ତା 'ପରଠୁ ପଳେଇବେ ଆଉ।
ହୁଁ ହୁଁ।
ଆଉ, ଦଶ ପନ୍ଦର ଦିନ ରହିକି ପଳେଇବେ। ଦଶ ପନ୍ଦର ଦିନ ରହିକି ପଳେଇବେ ଆଉ।
ଅ, ହଁ, ହବା ଆଉ।
ଅହ ଆଉ। କଣ ସବୁ।
ଆଉ, ସବୁ କଣ, ଭଲ ଆଉ। ଦେହପା ଭଲ ସମସ୍ତଙ୍କର?
ହଁ, ସମସ୍ତଙ୍କ ଦେହପା ଭଲ ଅଛି। ଆଉ ତମ ବୋଉ? ତମ ଆଉ, ଛୁଆରା ସବୁ ସ୍କୁଲ୍ ଯାଇଚନ୍ତି ନା ଆଇନାହାଁନ୍ତି?
ହଁ, ସ୍କୁଲ ଯାଇଚନ୍ତି ଆ, ହଁ ଆଉ ଟିକେ ପରେ ଆସିବେ।
ଆଉ ଟିକେ ପରେ ଆଇବେ ନା!
ହଁ।
ହଁ ହଉ ଆସନ୍ତୁ ଛୁଆଡା କଣ। ପଢୁଛନ୍ତି ସ୍କୁଲ ବା ଗାଁ ସ୍କୁଲରେ ପଢୁଥିବେ ଆଉ।
ହଁ ଗାଁ ସ୍କୁଲରେ ଅ ମୋ ମଝିଆ ଭଉଣୀ ହାଇସ୍କୁ ସ୍କଲ ଯାଉଛି, ସାନ ଭଉଣି ଗାଁ ସ୍କୁଲରେ ପଡ଼ୁଛି।
ହଁ।
ହୁଁ।
ହଉ ପୁଅ ଛୁଆ ତ ଆଜି କାଲି ତ ପଢାପଢି ଇମିଦି। ପଢୁଚନ୍ତି ସମସ୍ତେ ଭଲ ପାଠ ପଢିଲେରେ ପୁଅ ଆଜିକାଲି ସାର ମାନେ ଛୁଆ ପାଠ ପଢିଲେ ଭଲ ଆଉ ଆଜିକାଲି ଛୁଆ ଗୁରେ ଛୁଆ ସ୍କୁଲ ଯାଉନାହାନ୍ତି କେତେ ଛୁଆ ସ୍କୁଲ ଯାଉନାହାନ୍ତି। ତମ ଆଡେ ଜୋରରେ ମେଘ ହେଲା ଗିଲ।
କଣ?
କହିଲ ଜୋରରେ ମେଘହଉଜି ସିଆଡେ।
ନାଇଁ ନାଇଁ କମିଗଲା ପୁରା ବନ୍ଦ ହେଇଗଲା ନ ସବୁ ଆମେ ଏମିତି ପଡୁଚି?
ଆଉ ଇଆଡ଼େ ସା କେତେ ଜୋରରେ ହଉଜି ମେଘ।
ହଉନିି ଆମ ଆଡେ କମି ଗଲା।
ମାଡ଼େ ଜୋର ରେ ମେଘ ହଉଜି ମନେ ପୁରା ଜିନ୍ଦି। ଛେଚି ପକାନି ହିନ୍ଦି ପକଉଚି।
ଉଁ ହୁଁ।
ଜୁର ରେ ନୁହେଁ ଯିନ୍ଦି ଅନ୍ଧାର କରେ ସିନ୍ଦି କରିଯି ଉଁହିଲେ ପକଉଜି ଝିପି ଝିପି ଆଉ
ଓହୋ।
ହଁ ଏବେ ମେଘ ହେଇକି ଆଡୁ ଗଲା ଆଉ।
ହଁ ହେକରୁ ଘୁଟି ଥିଲା ମେଘଡା ବି ଏକରୁ ହେକରୁ ହଉଧିଲା। ଏକର ବୁଳେଇ ଦେଇକି ଅନ୍ଧାର କରୁଛି ଏକର ହେଇକି ତମ ଆଡେ ଯିବ ଆଉ ତମ ଆଡେ ଯାଉଛି। ଆଉ ମେଘ ହବ ଆଉ।
ହୁଁ।
ତମ ଆଡେ ଜି